ହୁଁ।
ହାଲୋ।
ହୁଁ।
ହଁ। ଶୁଭୁଛିି।
ହୁଁ ହୁଁ ହୁଁ।
କୁହ।
ଶୋଇନ ନା ଆଜି ଙ୍କ ଶୋଇନ।
ନା ଆଜି। ହଁ ଏଇ ଟିକେ କାମ ଥିଲା। ତ ନିଦ ଆସୁନି ଆଉ। ତମେ ବି ଶୋଇ ନଥିଲ, କି।
ଖରା ପାଇଁ ଗରମ ଟା ହଉଚି, ତ ସେଇଥି ପାଇଁ ସୋଇନି। ଉଁ।
ଆମ ଆଡେ ଆଜି ଟିକେ ବର୍ଷା ହେଇଥିଲା, ତ ଥଣ୍ଡା ଲାଗୁଚି, ତ।
ଓ ଆଉ କଣ ତ କ କଣ ସବୁଳେ ବି ତ ଦେଖୁଛ ସି ଯେ
ତମ କଥା ଏରା ଟିକେ କ୍ଲିଅର ଶୁଭୁନି, କଣ କହିଲୁ,
ଏଇନା ତ, ସିଜିନି କିମିତି ଚେଞ୍ଚେ ହଉଚି।
ହଁ। ଯୋଉ ସିଜିନି ରେ ଖରା ଦିନ ଏ ବର୍ଷା ହେଇଯାଉଛି, ଲଗା ତର ଲୋକଙ୍କୁ ପୁରା ଥଣ୍ଡା ଧରି ଦଉଛି।
ହଁ, ପା, ମାନେ ଏବେ ତ ଦେଖୁଛ, ମାନେ ବର୍ଷା ସିଜିନି ନା ବର୍ଷା ବି ହୋଉନି। ଆଉ ତାମ ଆଁ,
ଆଉ ବର୍ଷା ଦିନରେ, ବର୍ଷା ନ ହେଲା, ବେଳକୁ ଲୋକ ବର୍ଷା ଦିନରେ, ବର୍ଷା ନହେଲା, ବେଳକୁ ଲୋକ ବି ଇ କଣ କହିଲ, ମାନେ ଚାଷ ଠିକ କରି ପାରୁନାହାନ୍ତି।
ଯୋଉ ଟାଇମରେ ପାଣି ଦରକାର, ସେ ଟାଇମରେ ଖରା ହଉଛି।
ଖରାଦିନେ, ଟିକେ ବର୍ଷା ହେବା ପରେ ଖରା, ବର୍ଷା ହେଉନି ବସ୍ ସବୁ ହଉଛି, ଆଉ। ପ୍ରାକୃତିକ ପରି ଖରାପ ହେଇଗଲାଣି।
ହ
ବାୟୁମଣ୍ଡଳ ଖରାପ ହେଇଗଲା,
ସିନା ଗଛ ଲଗେଇଲେ ନା ହଁ, ଗଛ ଲଗେଇନେ ସିନା ଗୋଟେ ଯାହା ହୁଅନ୍ତା, ଆଉ ସୁବିଧା ସବୁ କାଟି ନା ନଷ୍ଟ
ହଁ,।
ଆଉ ତମକୁ, କୋଉ ସିଜିନି ଟା ଭଲ ଲାଗେ।
ମତେ ନା ମତେ ହେରା, ସବୁ ଭଲ ଲାଗେ।
ଆ ନା ଅଧିକ ବି ଗୋଟେ ଥିବ, ନା ମାନେ ବର୍ଷା ଦିନ ଟା ଟିକେ ଭଲ ଲାଗେ।
ନା, ମତେ ଯୋଉ ବର୍ଷା ସନ୍ତ ଋତୁ ଟା ଭଲ ଲାଗେ, କମି କି ସେଇ ଋତୁରେ ଟିକେ ବେଶୀ ବର୍ଷା ହୁଏନି, କି ବେଶୀ ଖରା ହୁଏନି, କି ବେଶୀ ଶୀତ ହୁଏନି।
ଓହୋ।
ସେଇଥି ମାତେ ସେଟା ବ ଅତ୍ୟଧିକ ଖରା ହେଲା ବେଳକୁ ଖରା କରୁଛି। ଅତ୍ୟଧିକ ବର୍ଷା ଗଲା ବେଳକୁ ନଈ କୁଡିଆ ଲୋକ ସବୁ ପାଣିରେ ପାଣି ପସିଯାଉଛି ଗାଁ ରେ। ଶୀତ ଦିନରେ ବା ଅତ୍ୟଧିକ ଶୀତ ହେଲେ ଘର ଗାଧେଇବାକୁ ଛା
ଏତେ ବି ଏମିତି ଏଥର ହୋଇଛି ଜେ ମାନେ ଆଗରୁ କଣ ଶୀତ ଟା ଏତେ ଜଣା ପଡେନି ମାନେ ଶୀତ ଦିନରେ ଆଉ ଏବେ ସେଟା ଟିକେ ଆ
ତ ଆଗରୁ ବହୁତ ହୁଏ ଏବେ ଶୀତ କମିଗଲାଣି। ଖରାଦିନେ ଅଧି ଯେତିକି ଖରା ହଉଛି ଶୀ ତଦ କିନ୍ତୁ ଅଧିକ ଶୀତ ସେତା ହଉନି।
ହଉନି ଯେତେବେଳେ ଵି ହଉଛି ଯୋଉ ହଁ ଯୋଉ ଦିନ ଦିନ ଯୋଉ ଶୀତାଟା ହବ ଦେଖିବ ମାନେ ପ୍ରବଳ ଜୋରେ ହଁ।
କଥା
ହ ସେ ମାସରେ
ଆଗରୁ କାର୍ତ୍ତିକ ମାସରେରେ ହଁ ସବୁ ପରିବର୍ତ୍ତନ ହେଇଯାଉଛି ବହୁତ ପରିବର୍ତ୍ତନ
ଓ ହଁ। ତାପରେ ଗାଡ଼ି ମୋଟର ସବୁଚାଲିଲା
ହୁଁ ବାୟୁମଣ୍ଡଳ ପ୍ରଦୂଷଣ ହୋଇଗଲା।
ତ ହେଇଗଲାନା ସେଇଥିପାଇଁ।
ହଁ ପ୍ରତ୍ୟେକ ଦିନ ବା ଗୋଟେ ଗୋଟେ ଗଛ ଲଗେଇବା ପାଇଁ କହୁନାହାନ୍ତି ନା ସବୁ ସରକାର।
ଲୋକ ଲଗଉଛନ୍ତି ନା ଓଲଟି କାଟୁଛନ୍ତି।
ହଁ। ଲୋକ ସିନା ଲଗେଇଲେ ହନ୍ତା ଲୋକ ତ ଲଗେଇ
ଏବେ ଦେଖୁନ ମାନେ ଏବେ ଦେଖୁନ କ ଏବେ ଖରା ଜୋରେ ହଉଛି ତାପରେ ଏ ସନ୍ଧ୍ୟା ଟାଇମରେ ଏବେ ସବୁ କଳାବୈଶାଖୀ କାଲିବୈଶାଖୀ
ହୁଁ।
ଆମାସାଇଡ୍ ତ ପୁରା ପବନ ସବୁ ହଉଚି ସବୁତ ଚେଞ୍ଜ ହେଇଯାଉଛି ନା ମୃତ୍ୟୁ ସବୁ ଚେଞ୍ଜ ହେଇଯାଉଛି।
ହଁ।
ସେଥିପାଇଁ ବି ଲୋକଙ୍କୁ ବେଶି ଥଣ୍ଡା ଜର ହଉନି କି?
ହଁ ମାନେ ଏଇ ଟାଇମ ଯେ ଲୋକଙ୍କୁ ଜର ହବା କଥା ନୁହଁ କି ଥଣ୍ଡା ହବା କଥା ନୁହଁ ଯାହା ନାହି ନା ଟିକେ ଖରା ଟା ରହୁଛି କିନ୍ତୁ ଦେଖିଲା ବେ ଏବେ ସବୁ ଥା ଜରରେ ସବୁ ଲୋକ ପଡୁଛନ୍ତି ବହୁତ ମୁଁ ଯାହା ଖାଉଛି ଛାଡୁନି।
ହଁ ହଁ। ବହୁତ ଦିନ ଲାଗିକି ରହୁଛି ତ ଥଣ୍ଡାଜର। ଆଉ ଜଣକୁ ହେଲା ମାନେ ଫ୍ୟାମିଲିଟା। ସମସ୍ତକୁ ହବ।
ହଁ ପା ହଁ। କିଏ?
କାଶ ସହଜେ କମୁନାହିଁ। ସେ ଜର ହେଲେ ବି ମାନେ ଯୋଉ ଦି ଦିନ ବି ହଉଛି, ପୁରା ପୁରା ନାକେଦମ କରିଦଉଛି ଜର।
ହଁ।
ଏଇ ବା ସବୁ ହଉଛି ଆଉ
ବାସ ସବଜି ଆମେ କେତେ ଚାହୁଁଛୋଉ । ପାଞ୍ଚଛଅଟା ବେଳକୁ ଯେ । ଲୋକମାନେ ବିକଳ ହଇରାଣ ହଉନାହାନ୍ତି କି? ବିଲ ତଳି ପକେଇଆ ରୋଇବା ପାଇଁ ସେତେବେଳେ ଶୁଭ ଲୋକମାନେ ମଧ୍ୟରେ ଯୋଉ ଟାଇମରେ ଅମଳ ଟାଇମରେ ଦେଖିବ ବର୍ଷା ଜୋରେ
ହଁ ବା।
ନଷ୍ଟ ବର୍ଷା ହେଇକି ଅମଳ ଟାଇମରେ
ହଁ।
ଆଗୁରୁ କଣ ଧାନ ସବୁ ଲୋକ ପଦାରେ ରଖିକିନା ଗୋଟେ ନା ବର୍ଷାକୁ ଏତେ ଭୟ ନଥିଲା ସେତେବେଳେ ଆଗତୁରିଆ ସବୁ ବର୍ଷା ହେଇଯାଏ ନା। ବର୍ଷା ମାନେ ଧାନ ବିଲକୁ ଆଉ ପଦାରେ ବି ରଖି ଛାଡୁନାହାଁନ୍ତି ଯାହା ହେଲା ସାଙ୍ଗେ ସାଙ୍ଗେ ରଖି ଦଉଛନ୍ତି, ବର୍ଷାକୁ ଡରିକିନା।
ହୁଁ। ଘରେ ବି ଆର ଭଲକି ନଆସୁ। ହାଲୋ। ଗଜା ହେଇଯାଉ। ହଁ।
ତାପରେ ଆଜି ଆଜି ତମ ଆଡ଼େ ଖାଲି କାଳବୈଶାଖୀ ଆମ ଆଡେ ନାହିଁ। ତମ ଆଡେ ଆଜି କେତେ ?
ଆମ ଆଡେ ବହୁତ କମ୍ କିନ୍ତୁ ମାଟି ଭେଦିଛି। ପବନ ଟିକେ ହେଇକି ଘଡଘଡି ମାରିଛି ସବୁଦିନ ଉଠେଇକି ପଳାଏ ଆଜି କିନ୍ତୁ ଟିକେ ହେଇଛି। ଏଇ ବାହାରେ ବସିଲେ ବି ଝାଳ ଟିକେ କାଇଁ ବୋ ହଁ ପବନ ଘଡଘଡି ତ ବେଶୀ ବର୍ଷା କମ୍ ଆଉ।
ମାନେ ଠିକ ଚାରଟା ହେଇଗଲା ତିନିଟାରୁ ଆରମ୍ଭ ହେଇଯାଉଛି କାଳବୈଶାଖୀ।
ହଁ ଆଜି କିନ୍ତୁ ହେଇଥିଲା କେତେଟା ଦିଟା ବେଳକୁ ପବନ ବର୍ଷା।
ଆଜି ତମ ଆଡେ ତାହାଲେ ଦିଟା ବେଳେ ହେଇଥିଲା।
ହଁ।
ଏବେ ଏ ଖରା ଦିନକୁୁ ପୁଣି ଯୋଉ ଗରମକୁ ଏ କାଳବୈଶାଖୀ ତା ସାଙ୍ଗକୁ ଲାଇନ ବି ରହୁନଥିବ ପବନ ହେଲେ ତାର ଛିଡି ଗଲେ ଆଉ ଜାଳି ହୁଏନି
ବର୍ଷା ହେଲେ ତ କଣ କହିଲ?
ବର୍ଷା ଦେଖୁନ କେମିତି କଣ ହଉଛି
ହଁ ବା ବର୍ଷା ଉଠେଇଲାଣି ହୁଁ
ସେଥିପାଇଁ ମାନେ ବର୍ଷା ଦିନରେ ବି ବର୍ଷା ଭଲ ଲାଗୁନି ଖରା ଦିନରେ ଖରା ବି ଭଲ ଲାଗୁନି
ତାହଲେ କଣ କରା ହବ ଋତୁ ତ ନିିହାତି ବଦ ନ ନା ଖରା ଦିନେ ଖରା ହବ ବର୍ଷା ଦିନେ ବର୍ଷା ହବ ଭଲ ନ ଲାଗିଲେ ବି ଯୋଉ ମାସ ହଉ ଋତୁରେ ଯୋଉଟା ହବା କଥା ସେଟା ନହ ତା ହେଲେ ତ ଦେହ ଖରାପ ହବ ନା
କିଏ ମାରି ଶୀତ ଦିନରେ ବି ଦେଖିବ ସେମିତି ଶୀତ ହଉଥିବ ଏଣେ ପୁଣି ବେଶୀ ବି ଶୀତ ହବନି ସେଇ ଟାଇମରେ ଖରା ବି ଜୋର ହଉଥିବ
ହୁଁ
ଆମର ତ ଆଜି ବର୍ଷା ଟୋଟାଲି ଉଠେଇନି।
ଆମର ତ ଡେଲି ଉଠଉଛି ଚାରିଟା ବେଳକୁ କିିନ୍ତୁ ହୁଏନି ଆଜି ଟିକେ ହେଇଚି ତ ଲୋକ ଟିକେ ଶାନ୍ତିରେ ଶୋଇଥିବେ ଯୋଉ ଗରମ ହଉ
କଣ କହିଲ
ମାନେ ଆଜି ତମ ଆଡେ ଟିକେ ଥଣ୍ଡା ପଡିଥିବ ବର୍ଷାଟା ହେଇଛି ନା।
ହଁ ହଁ। ଥଣ୍ଡା ପଡିଚି ପା ବହୁତ ଥଣ୍ଡା ପଡିଯାଇଛି ଆଜି ଆଜି ଦିନରେ ଏତେ ଅତିଶୟ ଗରମ ବି ହଉଥିଲା। ଗରମ ରୁ ଟିକିଏ ବର୍ଷା ଟା ହେଲା ଠୁ ମୁକ୍ତି ମିଳିଲା। ହଉ ଟିକେ ରଖୁଚି। କାମ ଅଛି।